ହାଲୋ-ହାଲୋ।
କଣ୍ କରୁଚ?
ଏଇ କିଛି ନାହିଁ ସନ୍ଧ୍ୟାବେଳେ କାମ ସାରିକି ବସିଚି ଆଉ।
ହୁଁ।
ସନ୍ଧ୍ୟାବେଳେ କାମ ସାରିକି ବସିଚି।
ଆଉ ରୋଷେଇ ସରିଲାଣି ନା ତମର?
ହଁ ରୋଷେଇ ସଇଲାଣି। ଆ ତମେ କଣ କରୁଚ?
ମୁଁ ଏଇଠି ବ- ବସିଥିଲି ଆଉ। ମୋର ସରିଲାଣି ଖାଲି ରୁଟି ହବ।
ହୁଁ। କଣ ରୋଷେଇ କରିଚ?
ଆଜି ଦିନରେ କରିଥିଲୁ ଡାଲ୍ମା ଯଉ ଡାଲ୍ମା ଅଛି ଯଉ କୁନ୍ଦରୀ ଭାଜିଥିଲି ସେରା ଭ- ବଳିଚି।
ହୁଁ।
ଖାଲି ଆଳୁ ଭଜା କରିଦେଇଚି ଆଉ କ୍ଷୀର ବି ଅଛି।
ହଁ ଆଳୁ ଭ
ଖାଇବି ଆଉ।
ଆଉ ରୁଟି ହବ ସେ ଏଇନା ପୁଅକୁ ପଢେଇ ଦଉଛନ୍ତି।
ହଁ।
ଆଉ
ରୁ
ସେଇ ପଢେଇ ସାରିଲେ ଏଇ ଆଠଟା ସାଢେ ଆଠଟା ବେଳକୁ
ହଁ ଖାଇବାର ଦଶ ପନ୍ଦର ମିନିଟ୍ ଆଗରୁ ମାନେ ଖାଇବାର ଦଶ ମିନିଟ୍ ପନ୍ଦର ମିନିଟ୍ ଆଗରୁ ରୁଟି କରିବ ଆଉ। ଆଉ ଖାଇବ ଭଲ ଲାଗିବ ଆଉ ଜଲଦି କରିକି ରୁଟି ଖାଇଲେ ରୁଟି ଗୁଡାକ ବାଗ ଲାଗିବନି।
ଆଉ।
ଆଉ ବର୍ଷା କମିଗଲାଣି।
ହଁ ପା ଏଇ ବର୍ଷା ଟା ହଉଚି ଛାଡ଼ି ଯାଉଛି କିଛି କିଛି ଲୁଗାପଟା କିଛି ଶୁଖୁନି।
ହଁ।
ମୁଁ ଏଇ ଚାରିଟା ବେଳକୁ ଶୁଖେଇ ଦେଇକି ଶୋଇଲି ଦେଖିଲା ବଳକୁ ବର୍ଷା ହେଇଯାଇଥିଲା ମାନେ ତିନିଟା ବେଳକୁ ବର୍ଷା ହେଇଗଲା ଯେ ଏରା ଓଦା।
ହଁ ହଁ। ଆମର ବି ବର୍ଷା ଛାଡି ଯାଇଛି। ଖାଲି ଏରା ବାହାରେ ଖାଲି କାଦୁଆ ଫାଦୁଆ ଅଛି।
ଏଇ ମୁ ଏଇ ମୁଁ ଉପର ବାଲକୁନିରେ ସେଇଠି ଶୁଖେଇଦିଏ।
ହଁ।
ସେ ସୁକିିନି।
ହୁଁ ବର୍ଷା ପାଗରେ
ବର୍ଷା ଟା ନ ହୁଅନ୍ତା ଯଦି ପବନ ବାଜିିକି
ସୁଖିଯାଆନ୍ତା ହୁଁ।
ଆଉ କଣ ଖବର ଘରେ ସମସ୍ତେ ଭଲ।
ହଁ ଭଲ ଆଉ ସନ୍ଧ୍ୟାବେଳେ କଣ ଖାଇଥିଲେ ଟିଫିନ।
ହୁଁ ସାତୁଟା ବେଳେ ମୁଁ ଆଲୁଚପ ଖାଇଥିଲି ଆଣିଥିଲେ। ତମେ କଣ ଖାଇଥିଲ।
ମୁଁ ସନ୍ଧ୍ୟାରେ କିଛି ଖାଇନି ମାନେ ଏଇ ମାନେ ସନ୍ଧ୍ୟାଳେ ଖାଇଦଲା ବେଳକୁ ରାତିରେ ଖାଇଲା ବେଳକୁ ମାନେ ଗ୍ୟାସ୍ ହେଇଯାଉଛି ମୁଁ ଆଉ ଶୋଇପାରୁନି।
ହଁ।
ଟିକେ ଏଇନାକେ ହଁ ମାନେ ମୁଁ ସେଇ
ଖାଇଦଉ ମାନେ ପେଟ ଟା ଠେସି ଧରିଲା ଭଳିଆ ଲାଗିବ।
ସେ ମର ଛାତି ଫାତି କେଞ୍ଚୁଛି ପେଟଟା ଠେସେ ମାନେ ଆଉ ଶୋଇ ପାରିବିନି ଖାଲି କେଞ୍ଚିବ।
ସମସ୍ତଙ୍କର ଅଲଗା ପ୍ରକାର ଗ୍ୟାସ୍ ହୁଏ। କାହାର ହାକୁଟି ଖାଲି ହଉଥିବ ହ ମୋର ପେଟ ଇଏ ମାନେ ଗୋଟେ ସାଇଟ ପୁରା ବଥା ଇଏ ହେଇକି ପୁରା ଅଳି ଚଳି ପାରିବିନି
ହୁଁ ହୁଁ।
ଏଇଆ
ମୁଁ ସେଇଟା ସନ୍ଧ୍ୟାବେଳେ କିଛି ଖାଇଲିଣିି ତାପରେ ରୋଷେଇ ବି ଶଇଲାଣି। ନା ଜଲ୍ଦି ବି ରୋଷେଇ କରିଦେଇଥିନୁ ବର୍ଷା ପାଇଁ ରାତି ସାରା ବର୍ଷା ଫର୍ଷା ହବ। ତାର ବାହାର ଆମର ଟିକେ ବାସନ ଧୂଆ ଅଛି ତ ହଁ। ସେତିରେ ଆମ ହଜବେଣ୍ଡ ଆସିବେ ଆସି କି ବୋଧେ ଆଠଟାରେ ଠିକିବେ ସାଢେ ଆ ସେତରେ ଆମର ଖାଇବା ପିଇବା ଷ୍ଟାର୍ଟ ହେଇଯାଏ। ମାନେ ତାଙ୍କ ଉପର କଥା। ହଁ ସାଢେ ଆଟା ସାଢେ ଆଠଟା ଖାଇବା ପିଇବା ଷ୍ଟାର୍ଟ ହେଇଗନେ ଆମର ସାଢ଼େ ନଅଟା ସୁଦ୍ଧା ଖାଇବା ପିଇବା ସେରି ଯାଏ ସବୁ।
ଆମେ ଦଶଟା ସୁଦ୍ଧା ଶୋଇପଡୁଛ ଆଉ।
ହଁ ହଁ ତାପରେ ଦଶଟା ସୁଦ୍ଧା ଶୋଇଲେ ପୁଣି ସକାଳୁ ଟିକେ ଆମର ଜଲଦି ଉଠା।
ହୁଁ।
ସାଢ଼େ ଚାରାଟାରୁ ଉଠିବାକୁ ପଡୁଚି ନା।
ସେତେବେଳୁ ମୁଁ କଲ କାଟିି ଦେଲି ତାପରେ ମୁଁ ଶୋଇଛି। ତ ଆଉ ଛଅଟା ବାଜିବାକୁ କୋଡିଏ ମିନିଟ ଖଣ୍ଡେ ଥିଲା। ନିଦ ଭାଙ୍ଗିଲା।
ହୁଁ ତାପରେ ବର୍ଷା ପାଗ ନା। ମାନେ ମାନେ ଟିକେ ବିଛଣା ଟା ପଡିିକି ଯାଇଁକି ପଡିଗଲା ବେଳକୁ ନିଦ ଟା ପଳେଇ ଆସୁଚି।
ଆଉ ମୁଁ କହିଲି ଶୋଇ ପଡେ ଯେ ଦେଖିଲା ବେଳକୁ ଆଉ ସେ ଦିପୁ ଆସିଲାଣି ଛଅଟା ବାଜିକୁ ଉଠେ। କୋଡିଏ ମିନିଟ ଖଣ୍ଡେ ନହନେ ମୁଁ ପାଞ୍ଚଟା ଖଣ୍ଡରେ ଉଠି ପଡେ। ଆଉ ତାପରେ ଘର ଘର ମାନେ ଉପର ଘର ଟା ମୋ ଘର ଯେ ଘରଯେ ଯେ ଯାହା ବିଛଣା ଦରକାର ଲୁଗା ବାଲ୍ଟି ଧୁପ ଦେବି ବୋଲି ତାପରେ ଯାହା ସବୁ ଆଣିଥିବି ତୋଳିକି ତାକୁ ଭାଙ୍ଗି ଭୁଙ୍ଗାକି ରଖିବି। ଘର ଖରି
ହଁ।
ମୋ ଟିକେ ଗୁଣ୍ଡୁଏ।
ହଁ।
ଥରଥରେ କୁଣ୍ଡୁଏ ଥରଥରେ କୁଣ୍ଡୁଏ ନା।
ହଁ ହଁ।
ନା ଦିନରେ ଥରେ କୁଣ୍ଡେଇବା ଭାରି କଷ୍ଟ।
ହଁ। ନା ମୁଁ ବି ମୋରେ ଏଇ ସକାଳେ ଥରେ ମୁଣ୍ଡ ମୁଣ୍ଡ ଖୁଣ୍ଡ ମୋତେ ଚା ସକାଳେ କାଇଁ ଇଚ୍ଛା ହୁଏ ନାହିଁ।
ଆମ ଘରେ ଯେତେ ବେଳେ ଥିଲି ମୁଁ ଦିଥର ମୁଣ୍ଡ କୁଣ୍ଡେଇବାକୁ ପଡିବ ବୋଲି ମୁଁ ବେଣୀ ପାରି ଦେଇଥିବି ଖଜୁରୀ ବେଣୀ
ସେ ଆଜି ଏତେବେଳୁ କାଲି ସେତେ ବେଳୁ ଯାଏ ଥିବ ଏ ଚାରିଟା ବେଳକୁ କୁଣ୍ଡେଇବି। ହଉ ଗୋ ଚାରିଟା ବେଳକୁ ତତେ କିଏ ଦେଖୁଚି ଯେ ତୁ ଚାରିଟା ବେଳକୁ ଏଇନା ସଜଉଛି ଦିନ ମାନେ ବାୟାଣୀ ଭଳିଆ ଚୁଟି ଭୁରୁ ଭୁରୁ ଭୁରୁ ଭୁରୁ ହେଇଥିବ ସିଏ ଚାରିଟା ବେଳକୁ ମୁଣ୍ଡ କୁଣ୍ଡେଇବ।
ହୁଁ।
ଏଁ ଏଟା ମୁଁ ଆଉ ଦିନମାନ କୁଣ୍ଡେଇନି ସକାଳୁ ହେରା ଇଛା ହୁଏନି ସେଇ ଚା ଚାଟାଳକୁ ଥରେ।
ହୁଁ।
ଆଉ ଏଇଠି ସେ ସକାଳେ ଯଦି ଟାଇମ ଥାଏ କୁଣ୍ଡେଇକି ଯାଏ ସତେବେଳକୁ ନହେଲେ ସେମିତି ଆର ଦେଇକି ଇଏ କରିକି ପୁଣି ଆସିନେ ମୁଣ୍ଡଟା କୁଣ୍ଡୁଏ ଥରେ।
ହଁ।
ଯଦି ଚାରିଟା ବେଳକୁ ଇଏ ହେଇ ଯାଇଥିବ ଅତ୍ୟଧିକ ଏ ଉଲଟେ କୁଣ୍ଢେଇବି ନହେଲେ ସେମିତି ପୁଣି ଝାଡ଼ି ଦେଇିକିରି ତାକୁ ଇୟେ କରିଦେ।
ଉଁ ହୁଁ।
ତୁ ଯେତଥର ବି ମୁଣ୍ଡ କୁଣ୍ଡେଇବୁ ସେତେ ଚୁଟି ଉପୁଡିବ। ଏରାକ ଭାରି ବିରକ୍ତିଆ କାମ ତମର ଲମ୍ବା ଚୁଟି ନା ଛୋଟ?
ନାଇ ମୋର ଟିକେ ଛୋଟ ଚୁଟି ଥିଲା ଏଇଠି ବର୍ଷା ହେଲା ମୁଁ ଏଇ ଏଇ ମ୍ୟାରେଜ ପରେ ଟିକେ ଲମ୍ବା ଚୁଟି ମୋର ହେଇଛି।
ଲମ୍ବା ବଲେ ପିଚା କତିକି?
ହଁ ଅଣ୍ଟା ଏତିକି କହୁଛି।
ଅ ହ ତମର ଷ୍ଟ୍ରେଟ ନା କରଲି?
ନା ନା ମୋର ପୁରା ଷ୍ଟ୍ରେଟ।
ହୁଁ ହୁଁ।
ହଁ ଝିଅ ବେଳ କଣ କହୁନିଏଇନା ଟିକେ ମୁଣ୍ଡ ଫୁଣ୍ଡ ଧୋଇବ ମୁଣ୍ଡ ଫୁଣ୍ଡ କୁଣ୍ଡେଇବ ଅସୁବିଧା ହେଲେ କାଟିଦିଏ।
ନା ମୋର ଝିଅ ବେଳେ ଅଧିକ ଥିଲା ମୋର ସେ ପୁରା ପିଚ୍ କା କତି ଲମ୍ବା। ପାଖାପାଖି ଆଉ ତାପରେ ପରେ ପରେ ମୁଁ ଏଇ ମାନେ ତଳ ଚୁଟିଟା ଟିକେ ଖରାପ ହବ ତାକୁ ଟିକେ କାଟିଦେବି ପୁଣି ତଳ ଚୁଟିଟା ଖରାପ ହେଲା ଟିକେ କାଟିଦେମି। କାଟି କାଟି କାଟି କାଟି ଛୋଟ କରିଦେଲି।
ନା ନା ବାହାଘର ପରେ ଆଉ ବୋଉ ସବୁବେଳେ ମୁଣ୍ଡରେ ତେଲ ଫେଲ ମାରିଦିଅନ୍ତି
ଲମ୍ବା ଥିଲା ଆଉ ଏବେ କହୁଛି ମାନେ ସବୁବେଳେ କହୁଛି କାଟିମିନି ଫୁଣି ମଝିରେ ଯାଇଥିଲି ପାର୍ଲର ଟିକେ ଯୋଉ
ଖାଲି ଆଗ ଲେଜର କାଟିିନି ସେ ତାର ପଛୁଆଟା ବି ଟିକେ ସାଇଜ୍ କରିଦେଲା। କହିଲା ଟିକେ ସାଇଟ ପଟକୁ ଫୁଣି ଆଉଥରେ ଯାଇଥିଲି ଯେମତି ପାରଲର ସିଏ ଏଇ ହେୟାର ସ୍ପା ଗଲା ମୁଁ କହିଲି ଟିକେ ସାଇଜ କରିଦଉଛି ସିଏ ବି ସେମିତି ଟିକେ କାଟିଦେଲା। ସେମିତିକା ଆଉ ଘରେ ଯେତେବେଳେ ଦେଖିବୁ କୁଆଡେ ଗୋଟେ ଯିବୁ ଦେଖିଲା ବେଳକୁ ତଳ ଚୁଟି ଟା ଟିକେ ଲମ୍ବି ଯାଇଥିବ ପୁଣିଟିକେ କାଟି ଦିଅ ନିଜେ କାଟି ହେଇ ହେଇ ତ ଟି ଅଛି ସେମିତି ଏଇ ପଡୁଛି
ହୁଁ ହୁଁ।
ମାନେ ଇଏ ତ ଅଣ୍ଟା ଟିକେ ଉପରକୁ ଆଉ।
ହୁଁ।
ହୁଁ।
ନାଇଁ ମୋ ଝିଅ ବେଳୁ ମୁଁ ଟିକେ ଚୁଟି ଫୁଟି ରଖେ ମ୍ୟାରେଜ୍
ନହେଲେ ମତେ ଲମ୍ବା ଚୁଟି ଭଲ ଲାଗେ।
ହୁଁ ମୋ ମୁଣ୍ଡ
ମୋର ହେୟାର ଏକ୍ସଟେନସନ ଗୋଟେ ଅଛି। ଲମ୍ବା ର।
ମୁଣ୍ଡ ଫୁଣ୍ଡ ଧୁଆ ଧୁଇ କଲା ବୋଉ ତେଲଫେଲ ସବୁ ମାରି ଦିଅନ୍ତି ସିଏ ତା ହୁଁ ସେଟାଙ୍କ ତେଲ ଫଲ ଆମ ବୋଉ ମାରିଥାନ୍ତି ସେ ସେଇଠୁ ମୋର ଚୁଟି ବ
ନମ୍ବା ହେଲା ମାନେ ଝିଅ ବେଳେ ମୁଁ କାଟିଦିଏ ଚୁଟି ଏଇଟା କଲେଜ ଫଳେଜ୍ ପଢା ପଢି ଟାଇ ର ତାପରେ ଏଇଟା ଆଉ ଆ ମୁଣ୍ଡ ମତେ ମୁଣ୍ଡ ଦେଇକି ମତେ ଆପେ ତେଲ ମ ନେ ମତେ ଭାରି କଷ୍ଟ।
ହୁଁ ହୁଁ।
ମୁଁ ଏ ପଳେଇଥିଲି ଶୁଭିଲାନି କିଛି କଥା ହଉଥିଲେ ସାଉଣ୍ଡ ହଉଥିଲେ ଟୋଟାଲି କିଛି ଶୁଭନି। ତାପରେ ଏଇଟା ସ୍ପି ତ ନହିଁ ଯେ
ନା
ଯୋଉ ଧୀରେ କି ଯୋଉ କଥା ହୁଅନ୍ତି ଜଣେ ଜଣେ ଫୁସ୍ଫୁସ୍ କି କଥା ହଉଥିଲେ ତାଙ୍କ କାନ କୁ ଶୁଭେ ମତେ ଜମା ମୁଁ ସେ
ମାନେ? ମୋ ପାଖରେ ଯଦି ଜଣେ ଠାରିକି କହିଦବ ମୁଁ ବୁଝିପାରିବନି।
ହଁ?
ମୋ ପାଖରେ ମାନେ ଲୋକ ଅଛନ୍ତି ନା ମାନେ ଠାରିକି କହିଦେବେ? ମାନେ ଫୁସ ଫୁସି କଣ କହିଥିବେ ମାନେ ଆଉ ଜଣ ବୁଝିଯାଏ କିନ୍ତୁ ସେଟା ମୁଁ ବୁଝିପାରନି।
ସେଇଆ ବା ମତେ କହିବେ ତୁ କାଲୁଣି? ଆରେ ମେନ୍ କଥା କଣ କହିଲେ ମୁଁ ଯେତେବେଳେ ଫୋନ ଦେଖୁଥିବି କି କଣ କରିୁଥିବି ସିଏ ଯିଏ ଯାହା ସେଇ ଟାଇମ ରେ କହୁଥିବ ଇଏ କରୁଥିବ ମୁଁ ତ ପୁରା ଫୋନରେ ଦେଖୁଥିବି ନା ଇଏ କରି ଡାକିଲା ବେଳକୁ କି ଇଏ କଲା ବକୁ ଧୀ ଏ ଦେଇକି ତମ କହିଲଆ ଆ ପଡକା କହୁଛି ଏଟା କାଲୁଣି ଗୋଟେ ଆଡେ ଯାହା ଦେଇଥିବ ଧ୍ୟାନ ଗୋଟେ ଆଡେ।
ଓହୋ।
ତମ ମେସେଜ୍ ଆସୁଛି ନା କଣ?
ନାଇଁ କଣ ମେସେଜ ଗୋଟା ଲାଗି ମେସେଜ
ହୁଁ?
କି ମେସେଜ୍ ଗୋଟେ ଆଇଲା?
ହୁଁ ହୁଁ।
ଦା ମୁଁ ଏତ ପ୍ରଶ୍ ଖୁ କଥା ତାପରେ ମୋ ହଜବେଣ୍ଡ ସ ତାଙ୍କୁ ବଡ଼ପାଟି ପସନ୍ଦ ମ ମୁଁ ତ ବଡ ପାଟି ମୁଁ ଟିକେ ବଡ ପାଟି କେତେ ବଡ ପାଟି? କହୁଛୁ ମୋ ଦେହ କଣ ହେଇଯାଉଛି ତୁ ସ୍ଲୋ ପାଟି ଟିକେ କର ମୁଁ କହିଲି ମତେ ସ୍ଲୋ ପାଟି ମତେ ଶୁଭୁନି ମୁଁ ଯାହାକୁ କଥା କହିବି ଜୋର୍ ସେ କହିପାରିବିନି।
ହୁଁ ହୁଁ।
ତାଙ୍କର ବହୁତ ମାନେ ସ୍ଲୋ ତାଙ୍କ କଥା। ଭାରି ସ୍ଲୋ ତାଙ୍କ ମାନେ ତାଙ୍କ ଆଗରେ ଯିଏ ବଡ ପାଟି କରିଦେଲା
ଦେଇ ଘରିକା ସାଙ୍ଗରେ ପଡ଼ୁଥିଲେ।
ହେଇଥିବ। ତାଙ୍କ କଥା ଭାରି ସ୍ଲୋ ତାଙ୍କ ଇଏ ବି ଭାରି ସ୍ଲୋ ତା ରୋଷେଇ ବାସ ସାରିକି ବସିଛନ୍ତି ନାଇ ରୋଷେଇ
ଓହନି କ୍ୟାରେଇଂ ନା ହଜବାଣ୍ଡ୍।
ହଁ ହଁ ସେ ଏକା ବୋଲି ନୁହଁ
ସେବା କରନ୍ତି?
ସେ ଏକା ବୋଲି ନୁହେଁ ସମସ୍ତେ ବାପା, ବୋଉ ସମସ୍ତେ।
ସମସ୍ତେ।
ହଁ। ହଁ, ସେଠୁ ମୁ ବାପ ଘରେ ଯେମିତି ଥିଲି ଶାଶୁ ଘରେ ବି ସେମିତି। ହଁ। ପ୍ରେସର ନାଇଁ କାମରେ ସବୁ ମାନେ ହଁ, ପ୍ରେସର ନାହିଁ ଯଦି ଶୋଇଥିବ ଆମର ବୋଉ ତାଙ୍କର ରୋଷେଇ ବାସ ତାଙ୍କର ସବୁ ସାରିଦେବେ।
ହଁ।